ହାଲୋ ହାଲୋ।
ହଁ ହାଲୋ।
ହୁଁ ଭାଇ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ପରେଶ ଭାଇ କେମିତି ଅଛନ୍ତି?
ହଁ ବୋହୁତ ଭଲ।
ଆଉ କୋଉଠୁ କହୁଥିଲେ?
ମୁଁ କହୁଥିଲି ଭଦ୍ରକରୁ କହୁଥିଲି।
ତମର କଥା ଟା ଟିକେ ଭାଇ କମ୍ ଶୁଣା ଯାଉଛି ଟିକେ ପାଖକୁ କହୁନ।
ଏବେ ଠିକସେ ଆସିଲା?
ହଁ ଏବେ ସେତେବେଳେ ଶୁଣା ଯାଉଥିଲା କିନ୍ତୁ ଟିକେ କମ ଶୁଣା ଯାଉଥିଲା ଏବେ ଟିକେ ଭଲସେ ଶୁଣାଯାଉଛି ତ ଭଦ୍ରକରୁ କହୁଛ ତାହେଲେ ଆଉ।
ଆଜ୍ଞା ଆଜ୍ଞା।
ହଁ ଭଦ୍ରକର କୋଉ ଜାଗା ଭାଇ?
ଭଦ୍ରକର ପ୍ରପର୍ ଭଦ୍ରକ ଆଉ।
ଆଛା ଆଛା ନାଇଁ ମୁଁ ବି ମୋ ଘର ସିନା ଗଞ୍ଜାମ ଗଜପତି ସେ କିନ୍ତୁ ମୁଁ ରହୁଛି ତମରି ଜିଲ୍ଲାରେ।
ହୁଁ କଉ ଜାଗାରେ ରହୁଛନ୍ତି?
ଚାନ୍ଦବାଲି ଚାନ୍ଦବାଲି ପାଖରେ ଧାମରାବାଲି ଗୋ
ଆଚ୍ଛା ଆନ୍ଧାମଳ ପଟ୍ରେ। ଆଉ ଖାଇବା ପିଆ ସର୍ଲାଣି ଆପଣଙ୍କର ଖିଆ ପିଆ ସାର୍ଲାଣି?
ହଁ ଖିଆପିଆ ସର୍ଲାଣି ଭାଇ।
ଙ୍କ ଖାଇଲେ?
ଆଜି ଖାଇବା ହେଇଥିଲା ଆଜି ଗୋଟେ ଭୋଜି ଥିଲା ଏ ଧାମରାରେ ଗୋଟେ ଭୋଜି ନିମନ୍ତ୍ରଣ ଥିଲା ତ ଗୋଟେ ଘର ପ୍ରତିଷ୍ଠା ଥିଲା ତ ଯାଇଥିଲୁ ସେଇ ତ ଏପଟେ ଟିକେ ବେଙ୍ଗଲୀ ଲୋକ ଅଛି ତ ବେଙ୍ଗଲୀ ଖାଇବା ଆଜି। ଟିକେ ଭଲସେ ଖାଇବା ହେଲା ଜୋର୍ଦାର୍ ଟିକେ ଖାଇକି ଆସ୍ ସେ ଜର୍ ମୁଁ ତ ଘରେ ପହଞ୍ଚିଚି ଭାବିଲି ଟିକେ କଥା ହେଇଯିବା ବୋଲି ଆଉ।
ତାହେଲେ ବୋହୁତ୍ ବଢ଼ିଆ କଣ କଣ ଖାଇଲେ?
ଖାଇବା ଏପଟେ ଭାଇ ଆଉ କଣ ତାଙ୍କର ପ୍ରଥମେ ଜ ଭାତ, ଡାଲି, ସୁତ ଆଉ ଶାଗ ଛେଚେଡା ପାମ୍ପଡ଼। ତାପରେ କ୍ଷୀରି ମିଠା ରସଗୋ ମାନେ ମିଠା ମାନେ ସେଇ ରସଗୋଲା ଗୋଟେ ଏମ୍ତି। ତୁନ ବେଙ୍ଗଲି ଖାଇବା ଟା ଟିକେ ମାନେ ସାତ ଆଠ ପ୍ରକାର ଭଲସେ ଖାଇବା ସବୁ ଦେଇଥିଲେ ଆମେ ସବୁ ଯାଇଥିଲୁ ଖାଇକି ତ ଏବେ ଜଷ୍ଟ୍ ପହଞ୍ଚିଲୁ ଆଉ ଆଉ ତମର ଆଜି ଖାଇବା କଣ ହେଇଚି?
ଆମର ଖାଇବା ହେଉଛି ରୁଟି କ୍ଷୀର ଆଳୁ ଛେଚା।
ଆଚ୍ଛା ଆଚ୍ଛା।
ଆମର କ୍ଷୀର
ହୁଁ।
ପ୍ରତ୍ୟେକ ଦିନ କ୍ଷୀର ଆମର ଗାଈ ଚାର୍ଟା ଅଛି।
ପ୍ରତ୍ୟେକ ଦିନ ଆମ ଘରେ ରୁଟି କ୍ଷୀର ରାତିରେ ବି ରୁଟିି କ୍ଷୀର। ଖାଲି ରୁଟି କ୍ଷୀର ଖାଆନ୍ତି କିନ୍ତୁ ମୁଁ ଖାଲି ରୁଟି କ୍ଷୀର ଭଲ୍ ଲାଗେନା ବୋଲି ମୁଁ ଘରେ କହେ ଟିକେ ଆଳୁ ଛେଚା କର୍ଦବା।
ଆଚ୍ଛା ଆଚ୍ଛା ଭଲ କଥା ନା ଗାଈ କଣ ନିଜେ ରଖିଚତି?
ଆଜ୍ଞା ଆଜ୍ଞା।
କେତେଟା ଗାଈ ଅଛି?
ମୋର ତିନ୍ଟା ରସି ଗାଈ ଅଛି।
ଆଚ୍ଛା ଆଚ୍ଛା ତୋବଳ ଆଚ୍ଛା।
ତ ସେଥିପାଇଁ କ୍ଷୀରଟା ଆମ ଘରେ କମନ୍ ଜିନ୍ଷ।
ତା ପାଇଁ କଣ ଗୁହାଳ କରିଛନ୍ତି ନା ସେଇ ମାନେ ବାରଣ୍ଡା କି ବାରିପଟେ କୋଉଠି ରଖ୍ଛ?
ତା ପାଇଁ ସ୍ୱତନ୍ତ୍ର ଗୁହାଳ ତାଙ୍କୁ ଆଉ ସ୍ୱତନ୍ତ୍ର ଟ୍ରିଟ୍ମେଣ୍ଟ୍ ବି କରାହଉଚି ତା ପାଇଁ ଲୋକ ବି ରହିଚି ହେଲାକି ଆମର ଗୋଟେ ଲୋକ ଜଉଟା ଗୁହାଳ ଗୋବର କାଢ଼ିବା ପାଇଁ ଗୋଟେ ଲୋକ ଆସେ ହୁଁ।
ହୁଁ।
ମାସକୁ ହଜାର୍ ଟଙ୍କା ନିଏ ସେ ଆସିକି ପ୍ରତେକ୍ ଦିନ କୁହନ୍ତୁ।
ଯେହେତୁ ତମେ ଏ ଗାଈ ରଖିଚ ତ ତାଲେ ଏଇ ଯୋଉ ସର୍କାର୍ଙ୍କ ତରଫରୁ ଯୋଉ ସୁବିଧା ଆସେ ଯୋଉ କଣ କହିଲ ତମେ ଯୋଉ ଆଦର୍ଶ ଗୁହାଳ ସେଇଟା କଣ ତମେ ମାନେ ପାଇଛୁ ନା ପାଇନ।
ନାଁ ସେଟା ପାହିନି ସେଟା କଣ ତାର କହୁନାହାଁନ୍ତି ଟିକେ ତାର ଭଲ କଥାଟା କହିଲେ।
ଯେ ସେଇଟା ମୁଁ ଯେତିକି ଜା ମୁଁ ଯେତିକି ଜାଣିଚି ଭାଇ ଆ ସରକାରଙ୍କ ତରଫରୁ ମାନେ ଚାଷୀ ଚାରି ପାଞ୍ଚଟା ଗାଈ କି ଦଶଟା ଗାଈ ତାର ଗୋଟେ କଣ ନମ୍ବର ଅଛି ମୁଁ ପୁରା ସି ଏମାନେ ଭଲ ସେ ଶହେ ପ୍ରତିଶତ ତମକୁ କହିନପାରେ କିନ୍ତୁ ମୁଁ ଏତିକି ଜାଣିଚିକି ଏ କିଛିଟା ଗାଈ ଯଦି ଜଣେ ଲୋକ ରଖୁଚି ମନରେ ଯଦି ପାଞ୍ଚଟା ଗାଈ ରଖିଛି ତମକୁ ସ ତେଣୁ କରି ଯଦି ନିୟମ ଅଛିକି ସାତଟା ଗାଈ ଯଦି ଜଣେ ରଖିଛି ତାହେଲେ ସିଏ ଆଦର୍ଶ ଗୁହାଳ ଯୋଉ ଆମର ଯୋଜନା ଅଛି ଡାଇରେକ୍ଟ ଦେଖେ ତମକୁ ଜଦି ଗୁଟେ ସେଟ୍ ବନେଇବା ପାଇଁ ମାନେ ଗାଈ ମାନଙ୍କର ଗାଈ ମାନଙ୍କ ପାଇଁ ଥୋଡି ଆଉ ସେ ଆମେ ଯେମିତି ଘରେ ରହୁଚୁ ସେମିତି ପରିବେଶ ସେମିତି ତ ନୁହଁ। ସେମାନଙ୍କ ପାଇଁ ଯୋଉ ଗୋଟେ ଭଲ ସେ ଲମ୍ବାରେ ଗୋଟେ ସେଟ୍ ବନେଇବା ପାଇଁ ଯେଦି ଜଣେ ବନଉଚି ତାହେଲେ ତାକୁ ପ ଞ୍ଚସ୍ତରୀ ହଜାର ଟଙ୍କାର ସବସିଡି ମିଳିବ ବୋଲି ମୁଁ ଯେତିକି ଜାଣିଚି ମିଳେ ବୋହୁତ ସାରା ଲୋକ କରୁଛନ୍ତି ଏପଟେ ଆମର ତମ ତମ ଭଦ୍ରକର ହିଁ ମୁଁ କହୁଚି ଏପଟେ ମୁଁ ଜାଣିଚି ଚାରି ପାଞ୍ଚ ଜଣଙ୍କୁ ଯୋଉମାନେ ଏଇ ସରକାରଙ୍କର ଏଇ ଯୋଉ ଯୋଜନାର ଲାଭ ପାଇଁ ସେମାନେ ହେଇ ସେଇ ପଞ୍ଚସ୍ତରୀ ହଜାର ଟଙ୍କା ଲେଖିଥାନ୍ତି କୋଉ ମିଳିଛି ମିଳିଛି ମାନେ କଣ ପ୍ରଥମେ ସେମାନେ ନିଜ ହାତରୁ ଖର୍ଚ୍ଚ କରିକି ବନେଇଲେ ବନେଇଲା ପରେ ସେଇଟାକୁ ନେଇକି ସେମାନେ ସରକାରଙ୍କ ଯୋଉ ତମର କଣ କହିଲ ଯୋଉ ବି ଡିଓ ଅଛନ୍ତି ବ୍ଲକ୍ ଭେଟେନାରୀ ଅଫିସର୍ ହେଲେ ବାସ୍ ବାସ୍ ହଁ କରିବିନା
ଆଛା ତାର କେମିତି ତାର କଣ କହିଲ ସାତଟା ଗାଈ ଥିବା ଦରକାର ନାଇଁ କି ଠିକ୍ ଅଛି ଆଉ ଛ ଟା ନ ନେଇ ଆସି ବାଛୁରୀ ଟି ମୋର ବାସ୍ ଆଛା
ସେଇ ସେଇଟା କଣ କହିଲ ସାତଟା ବୋଲି କିଛି ଫିକ୍ସ ନୁହଁ ମାନେ ସରକାରଙ୍କ ତରଫରୁ କୋଉଠି ଅଛି ସେଥିପାଇଁ ମୁଁ କହିଲି ବା ମୁଁ ଶହେ ପ୍ରତିଶତ ଜାଣିିନହିଁ
ହଁ ହେଲେ ବି ହେଲେ ମୋର ତିନିଟା ଗାଈ ତିନିଟା ବାଛୁରୀ ଛଅଟା ହେଇଗଲେ
ଆଛା
ହଁ ତ ତାର ଆଛା ଠିକ୍ ଅଛି
ଥୋଉନ
ଉଁ ଠିକ୍ ଅଛି ଆପଣ ଯଦି କହିଲେ ତାହେଲେ ମୁଁ ଯାଇକି ଅଫିସରେ ସେ ବ୍ଲକ୍ ଅଫିସରେ କଥା ହେଇଯିବି। ହୁଁ ହୁଁ ତାହେଲେ ଆଉ କଣ କେମିତି ଆମର ସାଧାରଣତଃ ଜନସେବା କେନ୍ଦ୍ରରେ ବି ଆପ୍ଲାଏ ଯେଉଁଠି ହୋଉଥିବ ସେମାନେ କହିପାରିବେ କାହାକୁ
ହ ହଁ କହିପାରିବି କହିପାରିବି ନିଶ୍ଚୟ କହିପାରିବି
କାହିଁକି ନାଁ ମୁଁ ଗୋଟେ କକୁଡ଼ା ଫାର୍ମ କରିବି ବୋଲି ବୁଝିଲେ କି ଗୋଟେ ଫାର୍ମ କରିବି ବୋଲି ଆପ୍ଲାଏ କରିଚି ମୁଁ ଦଶ ଲକ୍ଷ ଟଙ୍କା ପ୍ରୋଜେକ୍ଟ ଟା ବୁଝିଲେକି ଗୋଟେ ଫାର୍ମ କରିବି ବୋଲି ଦଶ ଲକ୍ଷ ପ୍ରୋଜେକ୍ଟଟା କରିଛି ମୁଁ ସେଠି ସବସିଡି ଆପଣଙ୍କର ମିଳିଯିବ ଛ ଲ କ୍ଷ ଟଙ୍କା ବୁଝିଲ କି ତ ସେଇଟା ଗୋଟେ ଆ ପ୍ଲାଏ କରି ଯାହା ହଉ ଏଇଟା ଆପଣ ଗୋଟେ ଭଲ ଜିନିଷଟେ କହିଲେ ଉଁ ଯୋଉଟାକି ଏ କୋଉ ଯୋଜନା ଟା ନାଁ ଜାଣିଛନ୍ତି କି?
ତା ଯୋଜନାର ନାମ ହଉଛି କାମଧେନୁ ଯୋଜନା।
କାମଧେନୁ ଯୋଜନା ଆଛା।
କ - କାମଧେନୁ ଯୋଜନା ଭିତରେ ଆଦର୍ଶ ଗୁ ଭାଳ ବୋଲି ଗୋଟିଏ ମାନେ ଚାଲିଛି ପ୍ରୋଗ୍ରାମ ତା ଭିତରେ ବି ଚାଷୀ ମାନଙ୍କୁ ଏଇ ସବସିଟି ମିଳିଛି।
ଆଚ୍ଛା ଆଦର୍ଶ ବାଳା ନାହିଁ।
ହଁ ଆଉ ଭାଇ ତମେ କଣ କୁକୁଡ଼ା କୁକୁଡ଼ା ଚାଷ ବି ମାନେ କଣ କରିବାକୁ ପ୍ର ମାନେ ଯୋଜନା ରଖିଛ ନା କଣ?
ହଁ ଯୋଜନା ରଖିଛି ଆପ୍ଲାଏ କରିଛି ଆପ୍ଲାଏ କରିଥିଲି ମାର୍ଚ୍ଚ ପନ୍ଦରରେ ଆପ୍ଲାଏ କରିଥିଲି ବୁଝିଲେକି।
ଆଛା।
ତ ବ୍ଲକ୍ ଅଫିସରେ ଯାଇକି ବୁଝିଲା ବେଳୁ ସେ କହିଲେ କି ଗତ ବର୍ଷ ଯୋଉ ମାନେ ନେ ସବୁ ଆପ୍ଲାଏ କରିଥିଲେ ବର୍ତ୍ତମାନ ତାଙ୍କର ସବୁ ଆସୁଛି ସେମାନେ ଆସିବେ ଜାଗା ଦେଖିବା ପାଇଁ ଆସିବେ ଅଫିସ୍ ତରଫରୁ ହୁଁ ଜାଗା ସେମାନେ ଆସିକି ଦେଖିବେ ତାଙ୍କର ଯଦି ସୁବିଧା ହେଲା ଗାଁ ଠାରୁ ଘରଠାରୁ ପାଖାପାଖି କି ଆପଣଙ୍କର ତିନିଶହରୁ ପାଆଁଶହ ମିଟର ହେବା ଦରକାର ତେବେ ହଁ ଆପଣଙ୍କୁ ଆପ୍ରୁଭ୍ କରିବେ। ଯୋଉଟା କି କହିବେ ହଁ ତମେ ଏଇ ଜାଗାରେ କରିପାରିବ ତ ଜାଗା ତମର ଘର ସେଠି ପାଖାପାଖି ଯୋଉ ଜମି ମୁଁ ଦେଇଛି ସେ ପାଖାପାଖି ତ କିଛି ଘର ଫର ନାହିଁ। ମୁଁ ଭାବୁଛି ଏଇଟା ଆପ୍ରୁଭ୍ ହେଇଯିବ ଠିକ୍ ଅଛି, ହୁ।
ହଁ ନାଇଁ ତାପରେ ସେଇଟାରେ ହେଇଯାଏ ମାନେ ମୁଖ୍ୟତଃ ହେଇଯାଏ ଯଦି ସରକାର ସେ ଯୋଉ ସ - ସରକାରୀ ବାବୁ ଜଣେ ଯିଏ ଆସିବେ ସିଏ ଯଦି କିଛି ଏପଟ ସେପଟ ନ କରିବେ ତାହେଲେ ଆଛା ତମର ହେଇଯିବା କଥା ସେଥିରେ କିଛି ଅସୁ
ବୁଝିଲେ ସେମାନେ ଯାହା ବିି ହେଲେ ସେମାନେ ମୋତେ କହି ସାରିଲେଣି ମାମୁଁ ଜଣେ ଅଛନ୍ତି ମୋର ଏଗ୍ରିକଲଚର ଅଫିସରେ ସେ ଆସନ୍ତି ଦେଖିବା ପାଇଁ ସେ ମୋତେ କହୁଥିଲେ କି ଭଣଜା ସେମାନେ ପାଞ୍ଚ ଦଶ ହଜାର ଟଙ୍କା ନେବେ। ହାତଗୁଞ୍ଜା ସେମାନେ ନେବେ ପାଞ୍ଚ ଦଶ ହଜାର ନନେଲେ ସେମାନେ କାମ କରିବେନି। ନାହାନ୍ତି ମୁଁ ଗୋଟେ ମୋ ସାଙ୍ଗର କରେଇ ଦେଇଥିଲି ମାନେ ଇନ୍ଦ୍ରାବାସ କରି ଦେଇଥିଲି ସେ ସେଇଥିରେ କୋଡିଏ ଟଙ୍କା ଦେଇଥିଲା ହଉ ପାରୁଥିଲା ବହୁତ ଅସୁବିଧାରେ କରିଲି କିନ୍ତୁ କୋଡିଏ ଟଙ୍କା ନେଲେ ବୁଝିଲେ କି
ଏଇ ତ ଏଇ ଅସୁବିଧା ମାନେ ଠିକ୍ ଅଛି ଯାହା ପାଖରେ ଟିକେ ମାନେ ଯାହାକୁ ପଇସା ଟା ଦବାକୁ ସଂଙ୍କୋଚ ଲାଗିବନି ଠିକ୍ ଅଛି କିନ୍ତୁ ଜଣେ ଯଦି ଛୁ କ୍ଷିଦ୍ର ଚାଷୀ ଥିବ ତ ସେ କେମିତି ପଇସା ଦବ ସେ ସରକାର ବାବୁ ମାନେ ମାନେ ସେମାନେ ସିନା ନାଁକୁ କାମ କରୁଛନ୍ତି କୃଷି ବିଭାଗରେ କି ଅନ୍ୟ ସବୁ ବିଭାଗରେ ମାନେ ଲୋକଙ୍କର କଥାଟାକୁ ସେମାନେ ମାନିବେ ଗାଁ ଗହଳି ଠିକ୍ ଅଛି ତମେ ସହର ଏରିଆରେ ବଡ ବଡ ବାବୁଙ୍କୁ ଠାରୁ ପଇସା ନଉଛ ଠିକ୍ ଅଛି ସେଇଟା ତମ ପାଇଁ କିନ୍ତୁ ଗାଁ ଗହଳିରେ ଏମିତି କରିବାଟା ଏଟା ଠିକ୍ ନୁହଁ। ଏଇ ଛାଡ କଣ କରିପାରିବା ଆମେ ତ ଆଉ କିଛି କରିପାରିବାନି ତାଙ୍କ ଇଏ
ତ ଯାହା ଗୋଟେ ଭଲ ଜିନିଷ କହିଲେ ସେଇଟାକୁ ନେଇ କାଲି ମୁଁ ନିଶ୍ଚିତ ଯିବି।
ଆଚ୍ଛା ନାଇଁ ନାଇଁ ତାପରେ ଆଉ ଗୋଟେ କଥା ତମର ଏଥିରେ ଜାଣିଛ ନା ନାଇଁ କୁକୁଡା ଚାଷର ମାନେ ଗୋଟେ ବଡ ସବୁଠୁ ବିପଦ କଣ ଥାଏ ଜାଣିଛ?
କୋଉଟା କହିଲେ?
ମାନେ ଯୋଉ ମଝିରେ ମଝିରେ ତମେ ଶୁଣୁଥିବ ନା କି ଇଏ ବାର୍ଡ ଫ୍ଲୁ ହେଇଯାଏ ଅନ୍ୟ ସବୁ ରୋଗ ଫୋଗ ହେଇଯାଏ ଏକାଥରେ ସବୁ। କୁକୁଡ଼ା ମାନଙ୍କୁ ମାରି ଦିଅନ୍ତି ସେଥିରେ କୁକୁଡା ଚାଷୀ ମାନଙ୍କୁ ଟିକେ ଟିକେ ମାନେ କ୍ଷତି ତ ଶହିବାକୁ ପଡିଥାଏ ମୁଁ ଯେତିକି ଜାଣିଛି ମୁଁ ତ ଭାଇ ଚାଷୀ କରି
ମୁଁ ସେଠି ଯେତିକି ଜାଣିଛି ଏଁ ସେଟା ମୁଁ କଣ କରିବି ନା କମ୍ପାନୀକୁ ମୁଁ ଦେଇଦେବି କୁକୁଡ଼ା ବୁଝିଲେ କି। କମ୍ପାନୀକୁ ଦେଇଦେବି କମ୍ପାନୀ ଦେଲା ପରେ କମ୍ପାନୀର ଲସ୍ ଲାଭ ସବୁ କମ୍ପାନୀର। ଭଲ ମୋ ମୋର ଲସ୍ ହେଲେ କମ୍ପାନୀର। ବୁଝିଲେ ମତେ ସେ କୁକୁଡ଼ା ଦେବେ କୁକୁଡ଼ା ଦେବେ କୁକୁଡ଼ା ପ୍ରତି କୋ ଯେତେବେଳେ ଓଜନ କରିକି ଦେମି ଭାଇ ଏତିକି ଟଙ୍କା କୁକୁଡ଼ା ମଲେ ତାଙ୍କର ହଁ।
ଆଚ୍ଛା ଆଚ୍ଛା ନାଇଁ ସେମିତି ଯଦି ଅଛି ତାହେଲେ ଠିକ ଅଛି କିଏ ପାଇଁ ନା କି ପାଇଁ ନା ଏମିତିରେ ବହୁତ ସାରା ରୋଗ ହେଇକି ଯେତେବେଳେ ମରିଯିବ ହଜାର ହଜାର କୁକୁଡା ସେଇ ସମୟରେ ବହୁତ ଅସୁ ସୁବିଧାର ସମ୍ମୁଖୀନ ଫେସ୍ କରିବାକୁ ପଡ଼ିବ ତମମାନଙ୍କୁ ମାନେ ଯେଉଁମାନେ କୁକୁଡ଼ା ଚାଷ କରନ୍ତି।
ସମୟ ତ ହେଇଗଲାଣି ମୁଁ ଅ ତମ ସହିତ କଥା ହେବି ହେଲା ତମ ନମ୍ବରଟା ସେଭ୍ କରିଦେଲି କଥା ହେବା ଆଉ ହୋଉ ହୋଉ।